ସାର୍ ନମସ୍କାର।
ନମସ୍କାର ଭଏସ କ୍ଲିୟର ଆସୁଛି ତ?
ହଁ ହଁ ସାର୍ ଭଏସ କ୍ଲିୟର ଆସୁଛି ମୋ ଭଏସ ଆପଣଙ୍କୁ ଶୁଭୁଛି ତ ଠିକ ଠାକ୍ ।
ଆଜ୍ଞା ଆଜ୍ଞା ଆଜ୍ଞା
କଣ କରୁଥିଲେ?
ଏଇ ପଢୁଥିଲି ଆଉ।
ପଢୁଥିଲେ ଆଚ୍ଛା କଣ ପଢୁଥିଲେ?
ମୁଁ ପଢୁଥିଲି ଏବେ ଏ ସେ ଇଏ ଉପରେ ପଢୁଥିଲି ପେଡାଗୋଜି ପଢୁଥିଲି ।
ଆଚ୍ଛା ଆଚ୍ଛା ସରି ମୋର ସେ ଉପରେ ନଲେଜ ନାହିଁ ତ ସେଇ ଆଡକୁ ମୁଁ ଯିବିନି।
ଆପଣ?
ଉଁ ନାଇଁ ମୁଁ ଏମିତି ବସିଥିଲି ପିଲା ଟିଉସନ ଆସିଥିଲେ ଏଇ ଗୋଟେ ପିଲାକୁ ଟିଉସନ କରୁଛି ତ ସେ ଆସିଥିଲା ଜଷ୍ଟ ତାକୁ ଛାଡିଲି ଆପଣଙ୍କୁ କଲ ଲଗେଇଲି ଆଉ। ହଁ ନିଶ୍ଚୟ ମୁଁ ପ୍ଲସ ଟୁ ପିଲାଙ୍କୁ ବି ପଢ଼ାଏ ଘରେ ବି ପଢାଏ
ହଁ
ହୁଁ
ତାପରେ କେତେ ପିଲା ଟିଉସନ କରୁଛନ୍ତି?
ମୁଁ ଏମତି ନର୍ମାଲି ଗ୍ରୁପ ଟିଉସନ କରେନି ମୁଁ ପର୍ସନାଲ ଟିଉସନ କୁ ବେଶୀ ସେ ଟିକେ ଭ୍ୟାରି କରେ କାରଣ ଗ୍ରୁପ ଟିଉସନରେ ବେଶୀ ବଜବଜ ମୁଁ ହେଇପାରନି ତେଣୁ ଗୋଟେ ପିଲାକୁ ଆରାମ ସେ ପଢେଇବୁ ସିଏ ବଢିଆ ସେ ମାନେ ଗ୍ରହଣ କରିବ ପାଠକୁ ତାପରେ ବଡ ପିଲାଙ୍କୁ ବି ପଢେଇଲେ ଟିକେ ଭଲ ପିଲାଙ୍କର ଇତିହାସ ଭୂଗୋଳ ଏସବୁ ଆମକୁ କମ୍ପିଟେଟିଭରେ ହେଲ୍ପ କରିବ ତେଣୁ ମୁଁ ସେଇ ଟାଇପର ପଢ଼ାଏ ପିଲାମାନଙ୍କୁ ଆଉ।
ଓହୋ ଭଲ ଟିଉସନ କରୁଛନ୍ତି ଆଉ।
ନିଶ୍ଚୟ ଆଉ ନିଜ ଖର୍ଚ୍ଚ ତ ଘରକୁ ବଡ ହେଲା ପରେ ମାଗି ପାରିବନି ତେଣୁ କମ ସେ କମ ଯେତିକି ପାରିବୁ ସେ
ଆମ କାମ ଆପଣ କରୁଛନ୍ତି ଆଉ ମୁଁ କହିଲି ଆମ କାମ ଆପଣ କରୁ ଛନ୍ତି ଆଉ।
ଆପଣଙ୍କ କାମ ମାନେ
ଆମେ ଆଜି ଟିଚର ହବାକୁ ଯାଉଛୁ ଆମେ ଟିଉସନ ଫିଉସନ
ଓହୋ ଆପଣ ଆପଣ ଟିଚର ହବାକୁ ଯାଉଛନ୍ତି ଯେ ମୁଁ ଏବେ ମୋ ବି ଟିଚର ହବା ପାଇଁ ଆସ୍ଥା ମାନେ ମୋର ଅଛି ଆଗକୁ ଏମ୍ ସେଟା ଦଉଛି ବର୍ତ୍ତମାନ ଯୋଉ କହନ୍ତିନି ସେଟା ଟ୍ରାଏଲ୍ କରିଛି ମାନେ ଡେମୋ ଦେଖଉଛି। ଡ଼େମୋ ଡ଼େମୋ ଦେଖଉଛି ଆଜ୍ଞା ଆଜ୍ଞା ଠିକ୍ ଅଛି ଆ ଆଜିର ଟପିକ୍ ଆମର କଣ ରହିବ। ନାରୀ ଆଜ୍ଞା ଆଜ୍ଞା ନାରୀ। ନାରୀ କୁ ଆପଣ ଆ ଆପଣଙ୍କ ଦୃଷ୍ଟିକୋଣ ନାରୀ ପାଇଁ କେମିତି।
ହଁ ଭଗବାନ୍ ମାତା।
ମାତା। ଦୁଇ ପଦରେ ନାରୀ ବିଷୟରେ ଆପଣ ଭଲ କହିବେ ଦୁଇପଦ ନାରୀ ବିଷୟରେ ଆପଣ ଖରାପ୍ କହିବେ କାରଣ ସବୁ ଦେବାଦେବୀଙ୍କ ର ତ ଖାଲି ଯେ ଭଲ ଗୁଣ ମେଞ୍ଚାଏ ଅଛି ତା ନୁହେଁ ଦେବାଦେବୀଙ୍କର ଖରାପ୍ ଗୁଣ ବି ତ ଅ ତେଣୁ ଆପଣ ଦୁଇ
ଖରାପ୍ ଏ । ଖରାପ୍ ତ କିଛି କହିହବନି। ଭଲ ଜିନିଷ ବହୁତ୍ ଅଛି କି ନାରୀ ହିଁ ସବୁ କିିଛି ମଣିଷର ମଣିଷର ସୃଷ୍ଟ୍ ସୃଷ୍ଟି ହିଁ ସିଏ। ନାରୀ ବିନା ସଂସାର ଅଚଳ।
କାହିଁକି ନାରୀ ପାଇଁ ଯେତେବେଳେ ବି ମୁଁ ସାଙ୍ଗ ମାନଙ୍କ ସାଙ୍ଗେ ଟିକେ ଯୁକ୍ତି ତର୍କ ହୁଏ ଯୋଉ ଜିନିଷ ଗୁଡ଼ା ସେଥିରେ ସେ କହେ ଯେ ନାରୀ ମାନଙ୍କର ଆମ ପାଇଁ ପୁରୁଷ ମାନଙ୍କ ପ୍ରତି ନାରୀ ମାନଙ୍କର ଭୂମିକା ମାନେ କିଛି ନାହିଁ। ସେମାନେ ନାରୀ ମାନେ- ଖାଲି ମୁଁ କହୁଛି ମୋ ସାଙ୍ଗ ମାନେ ମତେ କୁହନ୍ତି ଆଚ୍ଛା ଆଚ୍ଛା ମୁଁ ତ କେବେ କହିପାରିବିନି ଯେହେତୁ ମୁଁ ଗୋଟେ ନିଜେ ନାରୀ ତେଣୁ ମୁଁ ତ କେବେ କହିପାରିବିନି ନାରୀର ଉପସ୍ଥିତି ନାରୀର ସହଯୋଗ କିଛି ନାହିଁ ତେଣୁ ମୋ ସାଙ୍ଗମାନେ ଯେ ଯେତେଳେ ଯୋଉ ବୟେ ସାଙ୍ଗ ଫ୍ରେଣ୍ଡ୍ ମାନେ ମୋର ଅଛନ୍ତି ସେମାନେ ମତେ କୁହନ୍ତି ଯେ ତମ ମାନଙ୍କର ଅନୁପସ୍ଥିତିରେ ବି ସବୁ କାମ ହେଇପାରିବ ତମ ମାନଙ୍କର ଉପସ୍ଥିତି ସେତେବେଳେ ଆବଶ୍ୟକତା ନାହିଁ।
ଏ ମା ତ କେ ସ୍ତ୍ରୀ କଥା। ସ୍ତ୍ରୀ କଥା ଛାଡନ୍ତୁ ଭଉଣୀ କଥା ଛାଡ଼ନ୍ତୁ ମା ମା ତ ଗୋଟେ ଜିନିଷ ସିଏ ତ ନାରୀ ନା ମା ବିନା ଯେତେବେଳେ ସବୁ ଅନ୍ଧାର କେମତି ଆମେ ନାରୀ କି ଖରାପ୍ କହିପାରିବା ଆମେ ଯେତେବେଳେ ଗୋଟେ ବାହାରକୁ ଯାଉଛେ ଆଗେ ଘରକୁ ପସୁଛେ ଆଗେ ମା କୁ ଖୋଜୁଛେ ବୋଉ ଗଲୁ ତୁ କୁଆଡ଼େ - ଆମେ ଯଦି ମା କୁ ନିନ୍ଦିବା ଆଉ କଣ ହେଇପାରିବ।
ଆଚ୍ଛା ତାହେଲେ ମୁଁ ଯେମିତି କହିବି ଆଜ୍ଞା ଆଜ୍ଞା ନିହାତି ମୁଁ ଯେମିତି କହିବି ନାରୀ ପାଇଁ ଆପଣଙ୍କର କେତେଟା ମାନେ ନାରୀକୁ ଆପଣ ଦୁଇ ତିନିଟା ଶବ୍ଦରେ କହିବେ ନାରୀ ଦି ତିନିଟା ଶବ୍ଦ
ହୁଁ ବୁଝିପାରିଲିନି ଶବ୍ଦ
ମାନେ ମୁଁ ଯେମିତି କହିବି ପୁରୁଷ କୁ ସହନ- ଶୀଳା। ପରିଶ୍ରମୀ ସେମିତି
ମା ତ ମା ମା ତ ସବୁ ଯୋଉ ଇଏ ସହିବ ମା ର ସହିବା ଶକ୍ତି ବହୁତ ଅ ହୁଁ ହ ମା ହିଁ ସୃଷ୍ଟିର ହ ପାଳନ କର୍ତ୍ତା। ମଣିଷର ପାଳନ କର୍ତ୍ତା ହଉଛି ମା।
ଯଦି ମୁଁ ନାରୀ ବିସ୍ ପରେ ଆପଣଙ୍କୁ ଅବିକା କହିବି ସମାଜରେ ନାରୀ ନାରୀର ମାନେ ସ୍ଥାନ ସର୍ବୋଚ୍ଚ। ନାରୀ ମ ସମାଜରେ ନାରୀର ସ୍ଥାନ ନୁହଁ ନାରୀ ହିଁ ସମାଜ ଗଠନର ଗୋଟେ ମୂଳ ଅଂଶ। ଅଂଶ ବା ମୂଳ ବୋଲି ଆମେ କହିବା ମାନେ ନାରୀ ହିଁ ନିର୍ମାଣ କରୁଛି ସମାଜକୁ ନାରୀ ହଉଛି ସୃଷ୍ଟିକାରିଣୀ ନିଶ୍ଚୟ ମାନେ ସମ ସ ମୁଁ କହିବି ସମାଜ ତୋର ଯୋଉ ଅନ୍ତଃସ୍ରୋତ ମାନେ ଯୋଉ ଅଛି ସମାଜର ସେଟା ନାରୀ ପାଖରେ ହିଁ ଅଛି।
ହୁଁ
ଆମେ ଯୋଉ ଯେମିତି କହିବି ନାରୀର ବିଭିନ୍ନ ରୂପ ଆପଣ ଜାଣିଥିବେ ଅ ନାରୀ ଯୋଉ ଅଛି ଗୋଟେ ଡାଇଲଗ
ହଁ ଶୁଣିଛି ଶୁଣିଛି ଶୁଣିସାରିଲି ନାରୀ ନାରୀର ବିଭିନ୍ନ ରୂପ
ହୁଁ ନାରୀ ଯେମିତି କିି ଦୂଷଣ ମୁୁକ୍ତ ହେଲେ ସେ ଜାୟା ପବିତ୍ରତାରେ ସେ ସାବିତ୍ରୀ ପ୍ରତିବଦ୍ଧତାରେ ସେ ଅନୁସୟା ଶକ୍ତିମୟୀ ଗାୟତ୍ରୀ ରୂପରେ ସେ ଉପାସନା ଜ୍ଞାନଦାତ୍ରୀ ସରସ୍ଵତୀ ରୂପେ ସେ ଥିଲେ ବନ୍ଧ ବନ୍ଦନିୟା ଯୁଦ୍ଧ କ୍ଷେତ୍ରରେ ସେ ବୀରଙ୍ଗନା କାର୍ଯ୍ୟକ୍ଷେତ୍ରରେ ସେ ଲକ୍ଷ୍ମୀ ଲକ୍ଷ୍ମୀଙ୍କ ପରି ଯିଏକି ଧନର ଉପାସିକା ଏବଂ ଗର୍ଗମୁନିଙ୍କର ଗାର୍ଗୀ ଯିଏ ଥିଲେ ବେଦାନ୍ତ ଶାସ୍ତ୍ର ଚର୍ଚ୍ଚାରେ ପ୍ରସିଦ୍ଧି ଆପଣ ଯେକୌଣସି ଦିଗ କଥା କୁହନ୍ତୁ ଯୁଦ୍ଧ କଥା କଥା କୁହନ୍ତୁ କି ଧନ କଥା କୁହନ୍ତୁ ଜ୍ଞାନ କଥା କୁହନ୍ତୁ ଶକ୍ତି କଥା କୁହନ୍ତୁ ପ୍ରତିବଦ୍ଧତା ମାନେ କଣ ଜାଣିଛନ୍ତି ତ ଯୋଉ ପ୍ରମିସ୍ କରିକି ଆମେ ଗୋଟେ ଜିନିଷ ଯାଉ ପ୍ରତିବଦ୍ଧତା କଥା କୁହନ୍ତୁ ପବିତ୍ରତା କଥା କୁହନ୍ତୁ ସେ ସାବିତ୍ରୀ ତା ସ୍ଵାମୀ ପାଇଁ କେତେ ପବିତ୍ର ଥିଲା ଯେ ସେ ମାନେ ତା ସ୍ଵାମୀ କି ଯମ ପାଖରୁ ଫେରାଇକି ଆଣିଲା ହାରିି ଯେ କୌଣସି ମାନେ ଦିଗରୁ ଯଦି ମୁଁ ଆଲୋଚନା କରିବି ତାହେଲେ ଆପଣ ନିଶ୍ଚୟ ଦେଖିବେ ନାରୀର ସବୁ ମାନେ ସବୁ କିଛି ନା କିଛି କିଛି ତାର ଗୋଟେ ଥିବ ସବୁ ଜିନିଷରେ ଆମେ ନାରୀ କି କହୁଛେ ଅଲ ଆଜ୍ଞା ଆଜ୍ଞା ଆଜ୍ଞା ସେ ଆପଣଙ୍କ ପରି ସମସ୍ତେ ଯଦି ସେୟା ବୁଝନ୍ତେ ଯେ ନାରୀ ଅ ସମାଜ ସୃଷ୍ଟିର ମୂଳ ଆଦ୍ୟ ଡିମ୍ବ ଅ ମାନେ କେତେ ମାନେ ଆମେ ଆମକୁ ସେମାନେ କହୁଛନ୍ତି ସେ ମତେ କହିଲେ ସେ ପିଲାଟା ଯେ ମୋ ସାଙ୍ଗ ସେ ମତେ କହିଲେ ଯଦି ତମେ ସବୁ କ୍ଷେତ୍ରରେ ଆମ ପରି ପୁରୁଷ ମାନଙ୍କ ପରି ସମାନ ତାହେଲେ ତମ ପାଇଁ ରିଲାକ୍ସେସନ କାହିଁକି ଅଛି?
ଦେଖନ୍ତୁ ତ ଅ ଏଥିପାଇଁ ମୁଁ କହିବି ଏଇ ଆମର ଯୋଉ କହିଲେ କି ସବୁ ସମାନ କିନ୍ତୁ ନାରୀଙ୍କ କଣ ପାଇଁ ଦିଆ ହଉଛି ଆମର ପୂର୍ବ ପୂର୍ବରୁ ନାରୀଙ୍କି ଏତେ ଭଲ ଫାସିଲିଟି ଦିଆ ଯାଉନଥିଲା। ତ ନାରୀ କି ସେମାନେ କମ ବୋଲି ଭାବ ଭାବୁଥିଲେ ତ ଯେତେବେଳେ ସମସ୍ତଙ୍କର ମନ ଜାଣିଲେଣି କି ସମସ୍ତେ ନାରୀ ହିଁ ସବୁ କିଛି ତ ଯେତେ ନାରୀ କିନ୍ତୁ ପଛରେ ରହିଯାଇଥିଲେ ତାଙ୍କୁ କିଛି ସୁଯୋଗ ଦିଆଯିବ ନା ସୁଯୋଗ ଦିଆଯିବା ପାଇଁ ତାଙ୍କୁ କିଛି ରିଜର୍ଭସନ୍ ବି ଦିଆଯାଉଛି ଯେମିତିକି ସେ ଆମ ତମ ସମାନ କକ୍ଷ ହେଇପାରିବେ।
ସେ ସେ ମତେ ସେଇୟା କହିଲା ଯଦି ତମେ ଆମର କାନ୍ଧ ସାଙ୍ଗରେ କାନ୍ଧ ମିଶେଇକି ଚାଲି ପାରିବ ତାହେଲେ ତମ ପାଇଁ ରିଲାକ୍ସେସନ କାହିଁକି ରହିଛି ମୁଁ ମୁଁ ଆପଣଙ୍କୁ କହୁଛି ମୋର ଉତ୍ତର ସେଠି ଥିଲା ଯେ ବୋଧହୁଏ ପୁଅ ପିଲା ମାନଙ୍କର ଦୃଷ୍ଟିକୋଣ ସେଇ ସେଇପରି ଅଛି ବୋଲି ଆମ ପାଇଁ ରିଲାକ୍ସେସନ ଦିଆ ହଉଛି। ସେମାନେ ନାରୀ କୁ
ନାଇଁ ଦୃଷ୍ଟି ଟା ଦୃଷ୍ଟି ଟା ନୁହେଁ ମୁଁ ନା ନାରୀ ଉପରେ କିଏ ଖରାପ ଦୃଷ୍ଟି କିଏ ନାରୀ ଇଏ ଦେଖ ସେଟା ନୁହେଁ ମତଲବ ନୁହେଁ ଜିନିଷଟା ହଉଛି କି? ହଁ ଜିନିଷ ଟା ହଉଛି କି ମାନେ ନାରୀଙ୍କୁ ଆମେ ଆମ ଆଗରୁ ଆମ ପୂର୍ବ ପୁରୁଷ ମାନେ ସେମାନେ ଘରେ ସବୁବେଳେ ବାନ୍ଧିକିନା ରଖୁଥିଲେ କି ସେମାନେ ଭାବୁଥିଲେ କି ପୁରୁଷ ସେମାନେ ସବୁ କ୍ଷେତ୍ରରେ ଆଗୁଆ ଅଛନ୍ତି ତ ନାରୀ କଣ ପାଇଁ ବାହାରକୁ ଯିବେ କି ତାଙ୍କୁ ଭଲ ସୁଯୋଗ ମିଳିବ।
ସେଟା ଯଦି ଆମେ ସାର୍ ସାର୍ ଯଦି ଆମେ ପୂର୍ବ ପୁରାଣ ଯୁଗରୁ ଦେଖି ଦେଖି ଆସିବା ସେ ଯୋଉ କଥାଟା କହିଲା ମୁଁ ତା ସାଙ୍ଗେ ଯୁକ୍ତି ଅବଶ୍ୟ କରିଛି ପରବର୍ତ୍ତୀ ସମୟରେ ମୋ ସାଙ୍ଗ ଟା ସେ ହାରିଛି ମଧ୍ୟ କିନ୍ତୁ ଆପଣଙ୍କ ପାଖରେ ମୁଁ ଯୁକ୍ତି ବାଢିବାକୁ ଏହା ଚାହିଁବି ଯେହେତୁ ଆମର ପୁରାଣ ଯୁଗରୁ ଆମେ ସବୁ ନାରୀ ମାନେ ଅବହେଳିତ ଦେଖନ୍ତୁ ଆପଣ ଦ୍ରୌପଦୀଙ୍କ କଥା ଦେଖନ୍ତୁ ଦ୍ରୌପଦୀଙ୍କ କଥା ଦେଖନ୍ତୁ ସୀତାଙ୍କ କଥା ଦେଖନ୍ତୁ ଆପଣ ଆମେ ଖାଲି କହୁଛେ ରାମାୟଣରେ ସୀତା ହିଁ ଏକୁଟିଆ ଅ କିଛି କଷ୍ଟ ସହି ଅଛନ୍ତି ସେହିି ରାମଙ୍କ ସାଙ୍ଗେ ବାର ବର୍ଷ ଯାଇଛନ୍ତି କାହିଁକି ଆମେ ଉର୍ମିଳାଙ୍କ ଉର୍ମିଳାଙ୍କ କଥା କାହିଁକି କହିବାନି ଲକ୍ଷ୍ମଣ ବି ତ ତାଙ୍କ ସାଙ୍ଗେ ଯାଇଥିଲେ ଭରତଙ୍କ ସ୍ତ୍ରୀଙ୍କ କଥା କାହିଁକି କହିବାନି ଭରତ ବି ତ ରାଜା ପଦ ପାଇଁ ଘୋଷିତ ହେଇକି ବି ତାଙ୍କ କଠଉ ରଖିକି ପୂଜା କରୁଥିଲେ ତେଣୁ ଆମ ପ୍ରଥମ କଥା ଆମ ସମାଜର ଯୋଉ ରହିଛି ଚାହିଁବାର ଦେଖିବାର ବିଚାର କରିବାର ଯୋଉ ଶକ୍ତିଟା ରହିଛି ଆମ ସମାଜର ଜିନିଷ ଟା ହଉଛି ସେଇୟା ଆମ ସମାଜ ହଉଛି ସେଇୟା ସବୁ ପଜିଟିଭ ଜିନିଷକୁ ନେଗେଟିଭ କରିକି ଗଢି ତୋଳିବା ସବୁ ଭ ଭଲ ମଣିଷକୁ ଖରାପ କରିବା ପାଇଁ ଲାଗି ପଡିବା କୌଣସି ଜିନିଷକୁ ଠିକ କିମ୍ବା ଭୁଲ ନ ଜାଣିକି ତାକୁ ଅ ତଉଲେଇ ଦବା ପରଖିବା ନିରଖିବା ହଉଛି ଆମ ସମାଜର କାମ ତେଣୁ ଆମେ ସମସ୍ତେ ସମାଜ ସ୍ରୋତରେ ବହିଛେ ତେଣୁ ଆମେ ଯଦି ଜଣେ ଜଣେ ଜଣେ ଜଣେ କହିକି ଶହେ ଜଣ। ଚାହିଁବା ତାହେଲେ ଆମର ଯୋଉ ରହିଛି ନାରୀ ମାନଙ୍କ ପ୍ରତି ଗୋଟେ ଅଲଗା ପ୍ରକାର ଦୃଷ୍ଟିକୋଣ କୌଣସି ଗୋଟେ ଝିଅ ପୁଅଟେ ଯଦି ଯୁଦ୍ଧ ଜିତିକି ଆସିଲେ ଆମେ କହୁଛେ ହଁ ଠିକ୍ ଅଛି ଗୋଟେ ଝିଅ ଟେ ଯୁଦ୍ଧ ଜିତିକି ଆସିଲା ଆମେ ତାକୁ ଗୋଟେ ବଡ ଜିନିଷ ଭାଇ ଝିଅଟେ ଯୁଦ୍ଧ ଜିତିକି ଆସି କାହିଁକି ସେ ଜିତି ପାରିବନି କାହିଁକି। ଆମେ ତାକୁ ଏତେ ବଡ ଜିନିଷ ଟେ କାହିଁକି କହୁଛେ ଝିଅଟେ ଜିତିକି ଆସିଛି ନର୍ମାଲ ଜିନିଷ ପୁଅଟେ ବି ମଣିଷ ଝିଅଟେ ବି ମଣିଷ।
ହୁ ଝାନ୍ସୀ ରାଣୀ ଲକ୍ଷ୍ମୀ ବାଇ ସିଏ ତ ଜିତିକି ନା ଆସ ଥିଲେ ନା
ନିହାତି ନିହାତି ଆମେ ବହୁତ ପୂର୍ବରୁ ସବୁ ଜିନିଷ ଅଛି ତେଣୁ ମୁଁ ଆପଣଙ୍କୁ ଏଇଆ ପଚାରୁଛି ଯେ କଣ କଲେ ଆମ ସମାଜର ଯୋଉ ଆଜି ଏକବିଂଶ ଶତାବ୍ଦୀ ଆସିକି ପହଞ୍ଚିଲାଣି ଆମର ଦୁଇ ହଜାର ଛବିଶ ମସିହା ଏକବିଂଶ ଶତାବ୍ଦୀ ଶତାବ୍ଦୀ ଚାଲିଛି ଆମେ ଏଇ ଏକବିଂଶ ଶତାବ୍ଦୀରେ କିଭଳି ଭାବେ ଆମ ସମାଜରେ ଥିବା ଲୋକମାନନଙ୍କର ମାନସିକତାକୁୁ ପରିବର୍ତ୍ତନ କରିପାରିବା ଆପଣ ପାଞ୍ଚ ସେକେଣ୍ଡରେ ବୁଝେଇଦେବେ ପ୍ଲିଜ ସମୟ ହେଇଗଲାଣି ବାସ୍ କେମିତି ପରିବର୍ତ୍ତନ କରିପାରିବା
ହୁଁ ନାରୀ ଙ୍କି ସବୁ କ୍ଷେତ୍ରରେ ସୁଯୋଗ ଦବା
ଆଜ୍ଞା
ହଁ ଅ ଆଉ କେମିତି କହିବି ମୁଁ ଜାଣିପାରୁନି ଆପଣ ଟିକେ କହିଦେଇଯାଆନ୍ତୁ
ଠିକ ଅଛି ଦେଖନ୍ତୁ ପ୍ରଥମେ ମୁଁ ଯଦି କହିବି ଘରେ ଯଦି ଝିଅ ଟା ଆମର ଜନ୍ମ ହେଲା ପୁଅଟା ଆମର ଜନ୍ମ ହେଇଛି ଆମେ ଆମ ଘରୁ ଯୋଉ ପୁଅ ଟା ବାହାରକୁ ଯାଉଛି ପ୍ରଥମେ ତାକୁ ବୁଝେଇବା ଦରକାର ନାରୀ କି କେମିତି ସମ୍ମାନ ଦବାକୁ ମୁଁ ବି ଏ ନାରୀକୁ କେମିତି ବୁଝିବାକୁ ମୁଁ ବି ନାରୀକୁ କେମିତି ନିଜ ଭଉଣୀ ପରି ଦେଖିବାକୁ ହୁଏ ଯଦି ଆମେ ଆମ ନିଜ ଘରର ପୁଅକୁ ବୁଝେଇବା ତେଣୁ ସେ ତା ପ୍ରେମିକାକୁ ବୁଝେଇବ ସେ ତା ମା କୁ ବୁଝେଇବ ସେ ତା ଭଉଣୀକୁ ବୁଝେଇବ
ଏଇ ଏଇ ସଂସ୍କାର ଟା ଏଇ ସଂସ୍କାର ଟା ବଡ ମାନେ ଏତେ ନିଜେ କରନ୍ତେ ତ ଗୋଟେ ଛୁଆ ଟା ନିଜେ ହିଁ ଶିଖନ୍ତା । ଆମେ ଖାଲି ପିଲାକୁ ଶିଖେଇ ଦେଲେ ଆମେ କିନ୍ତୁ ସେ କାମ ଟା କରୁନଥିବା ସେଇଟା କିନ୍ତୁ ଭୁଲ ନାହିଁ ଆମେ ଯଦି କରୁଥିବା ସେ କାମ ପିଲା କଣ କହୁଥିବା ତ ପିଲା ଶିଖିବେ ନିଜେ ନା
ଆଜ୍ଞା ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆପଣଙ୍କ ସାଙ୍ଗେ କଥା କଥା ହେଇକି ବହୁତ ଖୁସି ଲାଗିଲା ଧନ୍ୟବାଦ ଧନ୍ୟବାଦ ସାର୍।